ହୁଁ କଣ କୁହନ୍ତୁ?
ଆପଣ ଙ୍କ୍ ଘର କୋଉଠି?
ଆମର ଏପଟେ ଦିଗପଡି ସେପଟେ ସାଇଟ୍।
ସେପ ସାତ ଆମର ଗଞ୍ଜାମ।
ତୋ ଭଉଣୀ ନା ସଂଞଜନା ନା?
ନାଇ ତ।
ଆଚୁଲି ସେଇ ସେମ୍ ନାଁ ରେ ମୋର ଗୋଟେ ଥିଲା ଶିଶୁ ମନ୍ଦିର ସାଙ୍ଗ ତ ମୁଁ ସେଥିପାଇଁ କନଫ୍ୟୁଜ ହେଲି। ତମେ ସିଏ ନା ଆଉ କିଏ?
ନା ଶିଶୁ ମୁୁଣ୍ଡରେ କେବେ ପଢିନି।
ହୁଁ ହୁଁ।
କୁଆଡେ ବରହମପୁର ଶିଶୁମନ୍ଦିର
ନାଇଁ ନାଇଁ।
ହଁ।
ତାର ଫଥ କି ଶିକ୍ସର୍ଥ ବୋଧେ କୋଦଳା ଶିଶୁ ମନ୍ଦିର ଥିଲା।
ଉଁ ହୁଁ ନା ମୁଁ ଏପଡେ ଦିଗ ପହଣ୍ଡି ପଡିଆ ରେ। ଖେମୁଣ୍ଡି ଜାଣିଥିବ ନା ଜାଣନ?
ହୁଁ ହୁଁ।
ଦୀଗ ପହଣ୍ଡି ଯାଣିଛନ୍ତି ନା ନାଇଁ?
ହଁ ଦିଗ ପହଣ୍ଡି ଜାଣ୍ଚି।
ହୁଁ ହୁଁ।
ପୁଣି ଯୋଉ
ମୁଁ ଦୁଖୀ ବୋଲି ଭାବିଲ ନା କଣ?
ନାଇଁ ସେଇ ସେମ୍ ନା ସେଇ ସେମ୍ ସାରନେମ୍ ତ ସେଥିପାଇଁ ମୁଁ କନଫ୍ୟୁଜ୍ ହେଇଗଲି।
ଆଃ।
ହୁଁ।
ହେଲେ କଣ ପଢାପଢି କରୁଚ?
ମୁଁ ବିଟେକ କରୁଚି।
ପିଠିକ୍ ଖୋଲିଚି।
ହୁଁ।
କୋଉ କଲେଜ୍?
ମିଷ୍ଟ୍
ନିଶ୍ଚୟ ମୁଁ ହେ ବିଟେଇ କରୁଚି।
କଉଠେ?
ସାଇଟି ରେ ଜମା ରହିଲାନି।
ଅ ରଳିଆଣ୍ଡାସ
ହୁଁ କୋଉ ଇଏ ତମର?
ଥାର୍ଡ ଇୟର।
ଥାର୍ଡ ଇୟର ଏବେ ଫୋଥ?
ହୁଁ ନାଇଁ ଏବେ ଥାର୍ଡ ଇୟର ହେଲା ଏବେ ଥାର୍ଡ ଇୟର ହେଲା।
ଉଁ ହୁଁ ମୋର ଏବେ ଫାଇନିୟଲିଇ ହବ।
ହୋ ଗଛନ୍।
ହୁଁ କଣ ସେ ଷ୍ଟ୍ରିମ୍?
କମ୍ପ୍ୟୁଟର ସାଇନ୍ସ।
କମ୍ପଟ ଜନ୍ସି ନ
ତମର?
ମୋର ବି ସେମ୍।
ମୋର କମ୍ପ୍ୟୁଟର ସାଇନ୍ସ।
ହୁଁ।
ନଙ୍ଗ ଅର୍ଛା
ପଢାପଢି କେମିତି ଚାଲିଚି?
ଭଲ ଚାଲିଚି ଆଉ।
ପ୍ଲସ ଟୁ ରେ କଣ କେତେ ମାର୍କ ଆସିଥିଲା?
ପ୍ଲସ ଟୁ ମୋର ଏଇଟି ଫାଇ୍ ପଣ୍ଟନ୍ ସିକ୍ସ୍।
ହୁଁ।
ହଁ
ଆରେ ଇଏ ଲାପଟପ୍ ମିଳିଥିବତ?
ହଁ ଲାଟୁ ନାଇଁ ପଇସା ନଉଥିଲା।
କେତ ତିରିଶ ହଜାର ନା?
ହଁ ତିରିଶ ହଜାର।
ହୁଁ ଯେ ତମର ଏଇ ବର୍ଷ ଦେଇଥିଲେ ପରା ମୋର ଆମର ତମଠୁ ଗୋଟେ ବର୍ଷରୁ ଅଧିକ।
ତମର କୋଉ ବର୍ଷ ଥିଲା କି?
ଆମର ଦୁଇ ହଜାର ତେଇଶି।
ମୋର ଦୁଇ ହଜାର ବାଇଶି ପାସ।
ତମର ଦୁଇ ହଜାର ବାଇଶ ପାଇଁ କଣ ଡ୍ରପ୍ଆଉଟ ହେଇଯାଇଥିଲା ନା କଣ?
ହଁ ଦିବସ ସା ଡଫ ଉଚୁ।
ଓହୋ ଆମର ଦି ହଜାର ତେଇଶି। ଦମର ବର୍ଷ ତ ଅଧିକ ପିଲାଙ୍କର ମାର୍କ ଆଇଥିଲା କରୋନା ବ ଚା ଲିଫ୍ଟରେ।
ନା ନା ନା ଆମେ ମାନେ ଏକ୍ଜାମ ଦେଇଥିଲୁ ନା ଆମ ଉପର
ଟିକେ ଏ ହଁ ନାଇଁ ନାଇଁ କରୋନା ବଛି ପ ଏଇନେ ଏ କୋଶ୍ଚିନ ଲେବଲ୍ ଏଜ୍ଜାମ୍ ଇଜି ଥିଲା ଟିକେ ପାଟନ ସହଜ ଥିଲା। ଗମେଣ୍ଟ୍ ସିଟି ଥିଲା ତମ ସିଏଚେ ଏସ୍ ସି ପରେ ତମର ନା ସିିବି ଏ ସି?
ପା ପି ଏ ଚେ ସି।
ସେଇତ ସେଇତ ହଁ।
କଣ ତାସୀ ଲାଗି ଥିବ ମା ମା ମ ଉଁ। ହାଲୋ ହଁ।
ଉଁ ହୁଁ ଆମର ତା ପରବର୍ଷ ହେଇଥିଲା।
ଓହୋ ନାଇଁ ଆମର ପାଟନ ହେଇଛି। ଯି କରିଥିଲା ବଟ ଏତେ ବି ଇଜି କୋଶ୍ଚିସିଂ ନଥିଲା ଆମେ ନା ହଠାତ୍ ସାଙ୍ଗେ ସାଙ୍ଗେ ଏମସିକ୍ୟୁ ଆମକୁ କହିଦେଲା ତ ଆମେ କି ଏମସିକ୍ୟୁ ଏ ତେ ପ୍ରିପାର ନଥିଲୁ। ଆଉ ସିଏ ଫ୍ରିଏସ ଏମସିକ୍ୟୁ ଟିକେ ଟଫ ହିଁ ରହୁଛି ସିବିଏସେ ଏମ୍ସିକ୍ୟୁ ମାନେ ସ ସେ ପୁରା ବୁକ୍ ଭିତରେ ଗ୍ରାଇଣ୍ଡ କରିକି କୋଶ୍ଚିନ ପକେଇଥିଲା ଆମ ବଳକୁ। ଆମେ ଦେଖା ମ୍ୟାଥ ମନେ କ? ମ୍ୟାଥ ପାଇଁ ଯୋଉମାନେ ଆଇ ଆଇଟି ପ୍ରିପେର କରୁଥିଲେ ସେମାନେ ମ୍ୟାଥ କୋଶ୍ଚିନସ୍ ଏମସିକ୍ୟୁ ପ୍ରିପେର କରୁଥିଲୁ ଆମେ ଯେତିକି ଥିଲୁ ପି ସି ବି ମାନେ ପି ସି ତି ଏମମ୍ପି ଯୋଉମାନେ ବାୟୋ ପିଲା ସେମାନେ ମ୍ୟାଥ ଏତେ କି ଧ୍ୟାନ ଦଉନଥିଲେ। ତ ମ୍ୟାଥ ଟା ଆମ ପାଇଁ ଟିକେ ଟପ୍ ଥିଲା ସେଇ ଟାଇମ୍ ରେ।
ମୁଁ ହେଲେ ବାୟୋ ପିଲା।
ହୁଁ ହୁଁ।
ଆମର ହେଲେ ମୋର ସେଭେଣ୍ଟି ଏଇଟି ପର୍ସେଣ୍ଟ ଏ ସେଭେଣ୍ଟି ନାଇନ୍ ଆସିଥିଲା। ମତେ ହେଲେ ଏତିରେ ଲାପଟପ୍ ମିଳିଥିଲା। ଆମର ବେଳକୁ ସେତେ ଅଧିକ ମାର୍କ କାଇଁ ଆମର ଟିକେ ଏକ୍ଜାମ ରହୁଥିଲା ତ? ଆମ କଲେଜ ର ହାଏଷ୍ଟ ସେ ଟାଇମରେ ପାଞ୍ଚଶହ ଏକ ଯାଇଥିଲା ଆଉ କେ ତ ତମ ତମେ ଯୋଉ ବର୍ଷ ପଢୁଛ ହୁଁ।
ଟା ପାଞ୍ଚସ ନାଇଣ୍ଟି ଟୁ ନାଇଣ୍ଟି ଥ୍ରୀ ପିଲା ବିିଲଙ୍ଗ ଆସିଲ ହଁ ମାନେ ମୋର ଥିଲା ବକ୍ସି ଜଗବନ୍ଧୁ ବିଦ୍ୟାଧର ଭୁବନେଶ୍ଵର ରେ।
ହୁଁ ଏ ବରମପୁରୁର। ଉଁ କେତେଟା କୁ ଗୋଟେ କଲେଜ ରହିଲେ ପିଲା ଆମର କଲେଜ ଆସି ଏଜାମ୍ ଦେଉଥିଲେ ସିଏ। ଶିଶୁ ମନ୍ଦିର ପିଲା।
କୋଉ କଲେଜ୍ ର?
ନାଇଁ ନୀଳକଣ୍ଠ ନାଇଁ। ଏପଟେ ପଦ୍ଦନାପୁର ର ଗୋଟେ ଯାଞ୍ଚ ନା ଜା ତାର ଗୋଟେ ବ୍ରାଞ୍ଚ ଟା କଣ?
ହଁ ଦିଗପହଣ୍ଡ ଶିଶୁ ମନ୍ଦିର ବଡ ଶିଶୁ ମନ୍ଦିର ରେ ଅଛି ତ?
ହୁଁ
ମୁଁ ଗୋଟେ ଥରେ ସେ ଶିଶୁ ମନ୍ଦିରକୁ ଆମର ଶିଶୁ ମନ୍ଦିର ଶିଶୁ ମନ୍ଦିର ପହିଲାଣି। ହଁ ନା ମୁଁ ସେଇ ଶିଶୁ ମନ୍ଦିର ଟାକୁ ଯାଇଥିଲି ବିଭାଗ ସ୍ତରୀୟରେ ଆମର ଥିଲା ଗଣିତ ପସ ସେଇ ଟାଇମରେ ମୁଁ ଯାଇଥିଲି ସେଠିକି।
ହୁଁ ହୁଁ
ହୁଁ
ହୁଁ ତମ ହଁ ପ୍ରଶ୍ନ ହ ସେ ପିଲା ବେଳକୁ ତ ମତେ ପଢାଥିବ
ହୁଁ ହୁଁ
ଉଁ ଆମର ଏପଟ ଶିଶୁ ମନ୍ଦିର ପ୍ରାୟତ ମୋହନ ମୋହନା ଯାଇଥାଉଛନ୍ତି ପିଲା ନାଇଁ
ନାଇଁ ଆମର ସେ ଟାଇମରେ ନାଇଁ ଆମର ସେଇଟାଇମ ବିଭାଗ ଟା ଖଲିିକୋଟ୍ ନ ହେଇକି ଦିଗ ପାହାଣ୍ଡି ହେଇଥିଲା ବ୍ଲକ ସ୍ତରୀୟ ଟା ଖଲିକୋଟ ରେ ହେଇଥିଲା ଆପଣ କଣ ଜାଣିଛନ୍ତି ତାପରେ ବିଭାଗ ସ୍ତରୀୟ ଟା ଅ ଦିଗ ପହଣ୍ଡିରେ ହେଇଥିଲା ମୁଁ ଆମ ସାଙ୍ଗ ମାନ ସବୁ ଯାଇ ନମସ୍କାର
ହୁଁ
ହୁଁ ତମର ସ୍କୁଲିଂ କୋଉଠି? ନାଇନ୍ ଟେନ୍ଥ କୋଉଠି ତମର? ହ୍ୟାଲୋ
ହେଲୋ
ହଁ ତମର ନାଇନ୍ଥ ଟେନ୍ଥ କୋଉଠି?
ନାଇଁ ତ ମୁଁ ଗାଁ କଲେଜରେ ଏ ଗାଁ ସ୍କୁଲରେ ପଢିଥିଲି।
ଆଚ୍ଛା
ହୁଁ ପ୍ଲସ୍ ଟୁ ହେଲେ ଗଭର୍ଣ୍ଣମେଣ୍ଟ କଲେଜରେ।
ହୁଁ ହୁଁ ହଁ ସେଇ ତମା ସେଇ ଦିଗ ପହଣ୍ଡ
ହୁଁ
ହୁଁ
ନାଇଁ ଟେନ୍ଥ ଦ ଆମ ଏକ୍ଜାମ ଦେଇନୁ କରୋନା ହେଇଥିଲା।
ଓ ହୋ ହୋ କରନା ବେଚ।
ହୁଁ।
ହୁଁ।
ପ୍ଲସ ଟୁରେ ଆଗ ଏକଜାମ ଦେଇଥିଲ।
ହୁଁ। ଲଞ୍ଚ କରିସାରିଲନି?
ନାଇଁ କରିନି ଆଉ ଟିକେଏ କରିବି ଦିଇଟା ଦିଇଟା ଅଧେ।
କଣ ବ୍ରେକ ଫାଷ୍ଟ କରିଥିଲ ନା କଣ?
ତମେ କଣ ଖାଇଲ?
ମୁଁ ଲଞ୍ଚ କରିସାରିଲିଣି।
କଣ ଭଲ ଲାଗୁଛି।
ମାମା କରିଥିଲେ ଭେଜ ବିରିୟାନୀ ଆଳୁଦମ। ନଡ଼ିଆ ଚଟନି ଆଉ ଡାଲ ଫ୍ରାଏ।
ହ ବଢ଼ିଆ ଲନ୍ସ। ଆଉ ବ୍ରେକ୍ଫାଷ୍ଟ ରେ କଣ ଖାଇଥିଲ?
ବ୍ରେକ ଫାଷ୍ଟ କିଛି କରି ନଥିଲି ସକାଳୁ ଜଲଦି କିଛି ହେଇନଥିଲା ସେଥିପାଇଁ ଡାଇରେଟ ଲଞ୍ଚ କରିଥିଲି।
ହୁଁ।
ସୁବୁନି।
ସକାଳେ କଣ ଲେଟ୍ରେ ଉଠିଲ ନା କଣ।
ନାଇଁ ଲେଟ ଓଠଲା ନାଇଁ ମାମା ସ୍କୁଲ ପଳେଇ ତ ଜଳଖିଆ କରିନଥିଲେ।
ସ୍କୁଲ ରେ ଟିଚର୍ ଅଛନ୍ତିିନା କଣ?
ହଁ ମାମା ସ୍କୁଲ ହେଡ ମାଷ୍ଟର ଅଛନ୍ତି।
କ ଗର୍ଣମେଣ୍ଟ ନା ପ୍ରାଇଭେଟ?
ହଁ ଗଭମେଣ୍ଟ ଅ୍ଛନ୍ତି ବ୍ଲକ ସ୍କୁଲ ରେ ନାଁଇଟିନ୍ କ୍ସୂଲ୍।
ହାଇ ସ୍କୁଲ।
ହୁଁ ହାଇସ୍କୁଲ।
ଗୋଟେ ଏକଦୁ ପୁରା ଫାସ୍କ୍ଲାସ। ତେନ୍ଥ ପର୍ଯ୍ୟନ୍ତ ନା କି ନାଇଁଥ ତେଁଥ।
ଖାଲି ନାଇନ୍ଥ ଟେନ୍ଥ।
ହୁଁ।
ବର୍ଷାହେଲାଣୀ।
ହାଲୋ ବର୍ଷା ହୋଉନେକି ସେପଟେ।
ଆଉ ସେପଟେ ପାଗ କେମିତି ଅଛି?
ଏପଟେ ତ ବର୍ଷା ହଉଛି ଆଉ।
ହ୍ୟାଲୋ।
ହଁ ହ୍ୟାଲୋ ମୁଁ କହିଲି ଏପଟେ ତ ବର୍ଷା ହଉଛି ତମେ ସେପଟେ ବର୍ଷା ହଉନି କି?
ନାଇଁ କାଲି ରାତିର ବର୍ଷା ହେଇଥିଲା ଆଜି ସକାଳୁ ଟିକେ ମେଘ କରି ରହିଥିଲା କିନ୍ତୁ ଏବେ ଖରା କାଟୁଛି। ଆଉଥରେ ଏବେ ଟିକେ ଉପରଳି ହେଲାଣି ଆଉଥରେ ମେଘ ଆରମ୍ଭ ହେଇଯିବ।
ନାଇଁ ଏପଟେ ଆମ ର ତ ମେ ଘ ପୁରା ଘୋଟିକି ବର୍ଷା ହିଁ ହଉଛି ଦସ୍ ମିନିଟ କୋଡିଏ ମିନିଟ ହେଲା ବର୍ଷା ଷ୍ଟାର୍ଟ ହେଲାଣି।
ଉଁହୁଁ ତା କୋଟି ବରହମ୍ପୁରେ ଅଚ୍ଛନା।
ନାଏ ନାଏ କୋଦଳାରେ ଆଜ୍ଞା।
ଉଁ ହୁଁ କୋଦଳାରେ ବୋଇଲେ ଆମର ଏପଟେ କଣ ଖେଳା ଫେଳା ହବ ଟୁର୍ଣାମେଣ୍ଟ ହଉ ଥିଲେ ଟ୍ରଫି ଆଣୁଭାରି ଯାଇଥାନ୍ତା ସେତିକି କରଦେଲା।
ସେଟି ଗଲେ ଟ୍ରଫି ମିଳେତ।
ଆଚ୍ଛା।
ହୁଁ।
ଉଁ ହୁଁ ହୁଁ।
ଆଉଁ କଣ କୁହ?
ହୋଉ ହୋଉ। ତ ଏବେ ତମର ବିଟେକ୍ ରୋଲାଣ୍ଡରେ?
ହୁଁ।
ହୋଉ ନାଇଁ ମୋର ସାଙ୍ଗ ଯାକ ସେଠିଁ ପଢୁଥିଲେ ତ ତାଙ୍କର ଫୋର୍ଥୟର କମ୍ପ୍ଲିଟି ହେଲା। ସବୁ ଯାଇଛନ୍ତି ସେମାନେ ଟ୍ରେନିଂରେ।
ଉଁ ଫୋର୍ଥଇୟର ସରିିଗଲାଣିି?
ହୁଁଉଁ ଫୋର୍ଥୟର ସରିଗଲାଣି ହଁ ତମ ଉପରେ ବ୍ୟାଚରେ।
ଉଁ ହୁଁ।
ହୁଁ ସେମାନେ ସବୁ ଯାଇଛନ୍ତି ସ ସେମାନେ ଏଁ ସେଇ ଯଉଁ କ୍ଯୁସ୍ପାଇଡର ଯଉଠିଁ ଟ୍ରେନିଂ ନଥିଲା କି ସାଙ୍ଗ ଯାକ ସବୁ ଯାକ ପାଞ୍ଚ ଛ ଜଣ ଯାକ ତମ କଲେଜରଏ।
ହେଇୟା।
ସୁଉଁ। ସେସବୁ ଯାଇଛନ୍ତି ତ ଆଉଁ ହୁଁ।
ହୋଉ ଟାଇମ୍ ହେଲାଣି ମୁଁ ଫୋନ କାଟିକି ରଖୁଛି।
ହଁ।